ହ୍ୟାଲୋ। ହାଲୋ।
ହଁ ହାଲୋ।
ଆପଣ କଣ କରୁଛନ୍ତି?
ଏଇ ନା ଏଇ କାମ ସାରିକି ଆଇଲି ତ ବାସନ ଗୁଡା ମେଞ୍ଚେ ପଡିଥିଲା ତାଉ ମାଜି ମୁଜିକିରି। ପୁଅ ଟାକୁ ସାର୍ ତା ଅପା ପାଖରେ ଛାଡ୍ ଦେଇକି ଆଇଛି।
ଅ ହ ଓ ଖିଆ ଖାଇ ସାରିଲଣି?
ମୁଁ ଖାଇସାରିଲାଣି ଦିଟା ସୁଦ୍ଧା ସରି ଯାଉଛି ଖାଇବା। ବାସନ ଗୁରା ପଡିଥିଲା କଷିକି ମାଣ୍ଡିଏ ଦେଢ ମାଣ୍ଡିଏ ହ ସେଟା ବସିକି ମାଜିଲି ମାନେ ଟୋଟାଲି ଓଦା ହୋଇଗଲି। ପାଣି ପାଇପି ପକେଇିକି ସେରା ଧୋଇଲା ବେଳକୁ ପୁରା ଓଦା ଗୋଟା ଓଦା ହେଇଅଲି ତାପରେ ଏସ୍ ସି ଟା ଯେ ସେ ଚାଲୁନାଇ ମେଁ ମାନେ କଣ ପାଇଁ ଚାଲିଲାନି ପୋ ଇରେ ଯେ ଆ ଠାକୁରଙ୍କୁ ଡାକି ଡାକି ଆଉ ମୁଁ ରାଧେ ଶ୍ୟାମ୍ ରାଧେ ଶ୍ୟାମ୍ କହିକି ଯାହା ହଉ ସେ ଚାଲିଲା ମୁଁ ଯେମିତି ଯାଇ ପହଞ୍ଚି ଛି ଥଣ୍ଡା ଟା ଆସିଲା ଉପରେ ଫ୍ୟାନ୍ ଟା ଜମା ଘୁରୁ ନଥିଲା।
ଇଆଡୁ ବସିଲି ଟିକେ ତାପରେ ମୁଁ କହିଲି ଦେଖିବା ତା କଥା ହେଇଯାଇ ତାପରେ ପୁଅ ଟାକୁ ମୁଁ ଏଲି ଏଇଠି ପୁଅ ରହିଅ ମୁଁ ଟିଏ ଆସେ ଖାଲି କଥା ହେଇକି।
ଅ ଆଉ ସେଠି କିନ୍ଦୀ କଂ କହୁଛ ଏବେ? କିନ୍ଦି କଣ ଚାଲିଛି ପାଗ?
ଏଠି ବ କା ସ ରାତିରେ ତ ବର୍ଷା ହେଇଥିଲା ଉ ପାଟି ଗୁଡା ଓଦା ହେଇଯାଇଛି। ତାପରେ ଖରା ଟା ହେଇଛି ଯେ ଏତେ ମାନେ ଜୋରେ ହେଇନି ଅଳ୍ପିକିଆ ଖରା ହେଲେ ଭାରି ଗରମ ହଉଚି।
ହଁ ଏଠି ବି ସେମ୍ତି କାଲି ଜୋରରେ ବର୍ଷା ତ ଚାର୍ ଟା ସାଢେ ଚାର୍ ଟା ବକୁ ଅଂ ଅନ୍ଧାର କଲା ଚାର୍ ଟା ସାଢ଼େ ଚାର୍ ଟା ବେକୁ ବର୍ଷା କୋଉଠି ଥିଲା ଜୋରେ ପକେଇଲା। ପକେଇକି ସନ୍ଧ୍ୟା ସାଢେ ସାତଟା ଆ ଏ ପୁରା ଚାଲିଥିଲା ଆଉ ଛାଡିଲା ପରେ ପ ତା ଆଉ ଟିକେ ଆଜି ଥଣ୍ଡା ଲାଗୁଛି ଭଲ ଲାଗୁଛି ଜଳା ପନି ଏତେ ଗରମଟା ଆମର ଏଠି।
ହୁଁ ଏଟି ରୁମ୍ ରେ ଥଣ୍ଡା ଲାଗୁଛି ଏ ସି ନ ଲଗେଇଲେ ବି ଚଳିବ। କିନ୍ତୁ ଏଠି ଆମ ଟା ଟିକେ ଗରମ ହଉଛି ବେଲି ଏ ସି ଥଣ୍ଡା ନାଇଁ। ସେ ନେଇଗଲା ଗଇ
ଆଜି କଣ ରୋଷେଇ କରିଥିଲ?
ଆଜି ହେଇଥିଲା ହଉଛି, ସକାଳେ ସେ ଯୋ କୋବି ମିଲ୍ ମେକର ଏମ୍ତି ଆଳୁ ଫଳ ପ କେଇ ଗୋଟେ କଷା କରିଥିଲି, ଡାଲି କରିଥିଲି ଆଉ ଶାଗ ଭଜା ଆଉ ପୋଟଳକୁ ଖାଲି ପୋଟଳ ଖାଲି ଭାଜିଥିଲି।
ହଁ ଆମର ବି ସେମିତି ସେ ସକାଳେ କଦଳୀ ଛୁଇଁ ତାକୁ ଭଜା ହେଲା ଆଉ ଡାଲି ହେଲା। ତାପରେ ଶାଗ ଭଜା ଆରେ କଖାରୁ ଡଙ୍କ ରାଇ ହେଇଛି। ଆମର ହଁ କଖାରୁ ଡଙ୍କ।
କଖାରୁ ନା ଯୋ ବୋଇତି କଖାରୁ ଯୋଟା?
ହଁ କ ବୋଇତ କୁହାଯା ସେଇଟା ତରକାରୀ କରା ହୁଏ।
ହୁଁ ହୁଁ ଏଇ ଯୋଉ ହୁଁ ହୁଁ ଏ ଯୋ ପୋଇ ନା କଣ ଗୋଟେ ସା କଣ କହିଲ ଛୁଇଁ ଛୁଇଁ ଆଉ ଯୋ ଅଂ ଯୋ କଦଳୀ ଏଇଟା କଣ ମାନେ ସିଝେଇକି ଭାଜନ୍ତି?
ହଁ।
ମାନେ ଡାଇରେକ୍ଟ ଭାଜୁନା ଛୁଇଁ?
ହଁ କଦଳୀ କେତେ ସି ସିଝା ହବ ନା କଦଳୀ ଛୁଇଁ ସିଝେଇଲେ ତାପରେ ପୁଣି ମସଲା ଗୁଳେଇକି ସବୁ ଗୁଟେ ଗୁଟେ ତାୱାରେ ଭଜା ହେଲା ଆଉ।
ଓ ହୋ ଏଇ ଯୋଉ ଜିରା ଜିରା ମସଲା ଦେଇକି?
ଜିରା ମସଲା ନହେଲେ ସୋରିଷ? ଅଂ ପିଆଜ ଅଦା ରସୁଣ ସବ୍ ମସଲା ତାକୁ ବଟା ହେଇକି ତାପରେ ଗୋଳେଇକି ହଳଦୀ ଲୁଣ ଲଙ୍କା ସବୁ ଗୋଳେଇକି ତାକୁ ଭଜା ହେଲା। ଁ
ଓ ହ ପିଆଜ ପିଆଜ ରସୁଣ ଖାଉଛୁ। ମୁଁ କହିଲି ଖାଉନଥିବେ।
ହଁ ଆ। ଆମର ବି ସେମତି କରିକି ସେଇ ଖିଆ ହେଲା ସବୁ ଆମ୍ବ। ଆ ସେ ନି ପିତା ଶାଗ ଭଜା ହେଇଥିଲା।
ପିତା ଶାଗ କଉଟା କହିଲେ ଯୋଉ ନିମ୍ବ ପିତା।
ନାଇଁ ଆଉଗୁରେ ଛୋଟ ଛୋଟ ପତ୍ର ତାର ଟିକି ଟିକି ପତ୍ର ହଉଛି ତଳେ ମାଡିିବ ହେରା।
ଏ ହଁ ସେଇ ଶାଗଟା ମୁଁ ଭଲ ପାଏ ଆମର ଏଇଠି ମାଡିଚି। ଏ କୁଅମୂଳେ ମାଡ଼ିଚି ଏରା କଣ ପିତା ଗହମ।
ହଁ ଏରା କୁ ପିତା ଶାଗ କହନ୍ତି।
ସେଟା କଣ ହେଠି ମାନେ ବଜାରରେ ମିଳୁଛି ନା କିଣିକି ଆଣିଥିଲ?
ନାଇଁ ଆମର ଏଠି ବଜାରେ ମିଳୁଛି ଏରା।
ସେଇ ଶାଗ ଟା ବହୁ ମାନେ, ସେଥିରେ ଅଦ କଞ୍ଚାଲଙ୍କା ଆଉ ରସୁଣ ଛେଚା ପକେଇବେ ପ କ ଟିକେ ହେଇଆଇଲା ବେଳକୁ ପକେଇକି ଟିକେ ତାକୁ ଭାଜିବ ସେରା ବଢିଆ ଟେଷ୍ଟ ଲାଗିବ ମୁଁ ଏଇଠି ଥରେ ଭାଜିଲି ନେଇକି ଆମ ଘରେ ସମସ୍ତେ କହିଲେ, ଏଇ ଏଇରା କି ଶାଗ ଏଇରା କଣ ହବ ଖାଇଲେ, ମୁଁ କହିଲି ଏଇଟା ପିତା ଗହମ ତା ନାଁ ଟା ଖାଇଲେ ଭଲ। ବେଶୀ ପିତା ନାହିଁ ସେଉରା ବି ଭା ତରେ ପକେଇ ଖାଇହବ।
ହଁ।
ସେ ହଉଛି ହଁ ସେଇ ଶାଗ ଟା ବଢିଆ ଲାଗେ ତା ବା ତାର ବାସ୍ନା ଟା ବହୁତ ଟେ ବା ବଢିଆ।
ଉଁ ହୁଁ।
ଆଉ ହଉଛି ସେଡ଼ା ବି ପିଠା କରି ହୁଏ, ପିଠା ବି କରନ୍ତି ଲି
ହଁ। ତାକୁ ଚୁନା ଚାଉଳ ଗୁଣ୍ଡ ନେଇକି ଛୋଟ ଛୋଟ ତାୱ ରେ ପିଠା କରିବ।
ଏଟ ସେଇଟା କେମିତି କୋଉଠି ଶିକିଲ?
କୋଉଟା?
ସେଇ ସାଗ ଟା ଖାଆନ୍ତି ବୋଲି ଏ ଗାଁରେ ତ ଅଧା ଲୋକ ସିକିନା କି ଜାଣିନାହାନ୍ତି।
ନାଇଁ ଏଠି ଆମର ବିକ୍ରି ହଉଛି ଶାଗ ଟା ସମସ୍ତେ ନଉଛନ୍ତି। ବିଡାରେ ବିକ୍ରି ହଉଛି ତାପରେ ହେମିତି ବି ଖୋଲା ବିକ୍ରି ହଉଛି ଦଉଛନ୍ତି।
ହଁ ସେ ଶାଗ ଟା ବହୁତ ଟେଷ୍ଟ। ମୁଁ ଆମ ଗାଁ ରେ ଖାଏ ସେ ଶାଗ ଏଠି କେହି ଖାଉନାହାନ୍ତି ମୁଁ ଥରେ ଆମ କୁଅ ପାଖରୁ ନେଇ ଭାଜିଥିଲି। ଚାଖିଲେ ଟିକେ ଟିକେ କଉଚି କୁଅନି ଭଲ ଲାଗୁଛି। କହିଲେ ଖାଇବାକୁ ଏତେ ମଙ୍ଗୁ ନାହାନ୍ତି।
ତାକୁ। ସ ଚ ପତର ସବୁ ଟିକ ସବୁ ଅଗି ଅଗି ବାହାର କରିଦେଲି ଚୁନ ଚୁନ କାଟିଦେଲି। ତାପରେ ପିଆଜ ସୋରିଷୋ ଶୁଖିଲା ଲଙ୍କା ଫୁଟେଇକି ଟମାଟୋକୁ ପ ପକାଇଦେଲି ଟିକିେ ଭାଜିଦେଲି ତାପରେ ଟିକ ସୋରିଷ ମସଲା ପକେଇଦେଲି। ସେ ମସଲାଟା ପକେଇକି ପୁରା ମସଲାଟା ପୁରା ଶୁଖିଲା ହେଇଗଲା ପରେ ପାଣି ଅଂଶ ରହିବନ ତାପରେ ପତ୍ର ଟାକୁ ଶାଗ ଟାକୁ ପକେଇଦେଲି। ଶାଗଟାକୁ ପକେଇକି ଲୁଣ ପଡ଼ିଥିଲା ତ ବେଶୀ ସମୟ ଏଇଟା ଭାଜି ହେବନି ତାରେ ସେଇଟା ପତ୍ର ଟା ପକେଇକି ଦଶ ଦଶ ମିନିଟ୍ ଖଣ୍ଡେ ଭାଜିଦେଲେ ସେ କଣ ଜୁଡି ଜୁଡି ହେଇଯାଏ। ଭଲ ଲାଗେ ଶାଗଟା ଖାଇବା ପାଇଁ।
ମାନେ ସେମିତି ପିତା ଲାଗିବନି ବେଶୀ ବି ଏମିତି ସୋରିଷ ଅଛି ନା।
ତା ତ ନା ପିତା ସେ ଜିନିଷ ପିତା ଲାଗିବନି କି କମ ଲାଗିବ ଆଉ।
ହଁ। ଭଡିଆସାଗଟା ସେଟା।
ହଁ ଏଠି ଶାଗ ବିଭିନ୍ନ ସବୁ ପ୍ରକାର ଶାଗ ମିଳୁଛି। ଏ ଖଡା ବ ଯୋଉ ଖଡାରୁୁ ଆରମ୍ଭ କରି ନେଉଟିଆ ଖୁସୁଣା ସବୁ ମଦରଙ୍ଗା ସୁନସୁନିଆ ସବୁ ପ୍ରକାର ମିଳୁଛି ଯୋଉଟା ଯେ ଆଣିକି ଖାଇପାରିଲା।
ଓହୋ। ମହେଲ ନା ଶାଗ ଉପରେ ଖାଇବା ଭଲ।
ହଁ। ରାତି ଶାଗେ ସବୁ ଖାଇବାରେ ଶାଗ ଆଗ ସକାଳ ଖାଇବାରେ ଆଉ।
ହୁଁ ଏଇ ଯୋଉ କଣ କହିଲ ଆମର ବି ମୁଁ ଏଇଠି ବାଇରେ ଥରେ ବିଲରୁ ଏ କିରା ତଳ ଚେର ଥିବା ଗଛ ନେଇ ଆସିଥିଲି ଛୁନ ଛୁନ ଆଣିକି ଏଇଠି ଲଗେଇଲି ଏଠି କହିଲେ ହେରା କଣ ଆଣିକି ଲଗଉଛୁ। ମୁଁ କହିଲି ମଲା ଏରା ଛୁନ ଛୁନିଆ ଶାଗ ଖାଆନ୍ତି ତମ ଏପଟରେ ସିନା କେହି ଖାଉନା। ଉଁ କହିଲେ ହଁ ଖାଆନ୍ତି ଯେ ସେପଟେ ଯୋଉ ଲୋକ ଗୋ ଆସି ନିଅନ୍ତି ସେ ଯୋଉ ଇଏ ଲୋକ ଗୁଡା ମୁଁ କହିଲି ନାଇ ଏଇଠି ପକେଇଦବା ମୁଁ ପକେଇଦେଲି ବାରିଆଙ୍କ ଖାଲି ତଳି ଡେଲି ଖାଇ ସେଗୁଡା ଖାଇଲେ ଟିକେ ନିଦ ଭଲ ହବ।
ହଁ ପେଟ ଥଣ୍ଡା ରହିବ ବି।
ହଁ ହଁ ଛୁନ ଛୁନିଆ ଶାଗ ଟା ବହୁତ ଦେହ ପକ୍ଷ ବହୁତ ଭଲ।
ଆଉ ଝିଅ ଶୋଇଛିି?
ଝିଅ ଟା ଚଗଲା ହଉଥିଲା ଏଇନା କହିଲା ମାମା ଟିକେ ମୋବାଇଲ ଟା ଦେ ଦେଖିବି ଯେ ମୁଁ କହିଲି ରହ ଟିକେ ମୁଁ ଖାଇଯାଇ ଟିଉସନ ଅଛି ପାଞ୍ଚଟାରେ ଏଇନା ଟିକେ ଖେଳୁଥିଲା ଆଜି ତ ଶନିବାର ଶୁ ସ୍କୁଲ ଯାଇନି ହାପ ରୁ ପଳେଇ ଆଇଛି। ଏଇଠି ଖେଳୁଛି ସେପଟେ ତା ମିମି ପଟରେ ପାଖରେ ଯାଇ ଖେଳୁଛି।
ଆଉ ତମେ କୁଆଡେ ବୁଲିବାକୁ ଗଲଣି ଏଥର?
ମୁଁ ତ କୁଆଡେ ଯାଉନି ମୋ ପୁଅଟା ଛୋଟଟେ ବୋଲି। ଶୋଉଚି। କୁଆଡେ ଯାଇପାରୁନି ଟୁ କୁଆଡେ ତ ନୋଉ ନାହାନ୍ତି ପୁଅଟା ଛୋଟେ ଟେ ବୋଲି କହୁଛନ୍ତି ଟିକେ ବଡ ହେଇଯାଉ ଯିବା। ତ ସେଟାବି ଭଲ। ମାନେ ଛୁଆକୁ ନେଇକି ଯିବ ତମେ ବୁଲିବ ଟିକେ ଫ୍ରି ହେଇକି ସିଏ ତା ଗୋଡ ହାତରେ ସେ ନିଜେ ବୁଲିବ ନିଜେ ଖାଇପାରୁନି ନିଜେ କରିବ। ଆଉ ଜଣକୁ କାଖେଇ ମାଖେଇ ଏ ଗୁରା ଚାଲେଇଲା ବେଳକୁ କାଟୁଛି। ମୁଁ ସେଇନାଇ କୁଆଡେ ଯାଉନି।
ହ
ଖାଲି ଏଇ ଘରେ ଅଛି ଆଉ ଯା ସେଇ ଯାଇ ଯାଇକି ଆଉ ଘରକୁ ଯାଉଛି ବର୍ଷାରେ ଥରେ ଆଉ।
ଓହୋ। ଆମେ ତ ଏବେ କୁଆଡେ ଯାଇନୁ ଭାବୁଥିଲୁ ଯିବୁ ବୋଲି ପୁରୀ ବାହାରିଥିଲୁ। ଆଉ ବାହାରିଥିଲୁ ହ ନା ଯୋଉ ଯାଇଥାନ୍ତେ ତାଙ୍କ ସାଙ୍ଗ ଜଣେ ସେ ତାଙ୍କ ଫ୍ୟାମିଲି ଯାଇଥାନ୍ତେ। ଆମ ଫ୍ୟାମିଲି ଯାଇଥାନ୍ତୁ ମିଶିକି। ଆଉ ଯାଇ ତାଙ୍କର କଣ ଅସୁବିଧା ହେଲା କିଆଣି କାହାର ଦେହ ଖରାପ ହେଲା ତ ମେଡିକାଲ କେଶ୍ ସେଇଥିରୁ ସେ ରହିଗଲେ ତାପରେ ସେ କହିଲେ ଆଉଥରେ ଯିବା। ଆଉ ଯିବା ବୋଲି ଯାଇନୁ। ଏବେ କେଉଁଦିନ କହୁଥିଲେ ତାଙ୍କର ଯେଉଁ ମେଡ଼ିକାଲ କେସ୍ ସେ ଡେଥ ହେଇଗଲେ ଜେନ୍ତି ତାପରେ ଆଉ ଯାଇନୁ। ତାଙ୍କର କହିଲେ ସରିଯାଉ ସୁଧ ଘର କାମ ଯିବା ଆଉ।
ଆଉ ଝିଅଟା ପଢ଼ିବ ସେଇଠି ପଢ଼ିବି।
ହଁ ଝିଅ ପଢିବ ଏଇଠି।
ହଁ ହୁଁ।
ପ୍ଲସ୍ ଥ୍ରୀ କରିବ ଆଉ।
ହଁ ସେଠି ପାଖ ସୁବିଧା ଭଲ।
ସେ
ଏଇନା ଘରେ ଅଛନ୍ତି ଝିଅ? ହ୍ୟାଲୋ ମ ଝିଅ ଟା ଘରେ ଅଛନ୍ତି ଏବେ?
ହଁ ଝିଅ ଘର ଅଛି। ଏବେ ସେ ବାହାରୁଛି ଏତ ସାରା ଆଜିତ କମ୍ପ୍ୟୁଟର କ୍ଲାସ୍ ନାହିଁ। ତାସାଙ୍ଗ ଅପା ସାଙ୍ଗେ ମିଶିକିନା କୋଉଠିକି ବୁଲିବାକୁ ଯିବେ। ବାହାରି ସାରିଲା ଡ୍ରେସ୍ ଚେଞ୍ଜ କରିକି ପିନ୍ଧା ପିନ୍ଧ କରି ରେଡ଼ି ହଉଚି। ତାସାଙ୍ଗମାନେ ଫୋନ୍ କଲେଣି ଯିବେ ବୋଲିକି ମନ୍ଦିର କୋଉଠିକି ଯିବେ ଆଉ।
ତାପରେ କଣ କରିବା ଝିଅତ ପଳେଇଲା ଏକୁଟିଆ ଘରେ ବସିଚେ ନାଁକି?
ହଁ ସିଏ କିଛି କାଁରେ ବାସନ ଆଉଟିକେ ପରେ ବାସନ ମଜା ଝାଡ଼ାଝପଟ ଗଲେ ତାପରେ ଆମ ମାଉସୀ ଆସିବେ ଉନ୍ନତ ମାଉସୀ‌ ସେଆସିକି ଏଇଠି ବସିବେ ଏଇନା ଗାଁ ଛାତରେ ସେପଟ ମାଉସୀ ସବୁ ଆସିକି ଏଇନା ବ ିବୁ ଗୋଟେ ଗପଟକ ମାରିବେ ତାପରେ ସନ୍ଧ୍ୟା ହେଲେ ଛଅଟା ହେଲେ ସବୁ ନିଜ ନିଜ ଘରକୁ ଯାଏ ଧୂପ ଦିପି ଦେବେ ଆଉ।
ରୋଷେଇ କେତେ ସାତଟାରେ ଆରମ୍ଭ?
କଁ କହିଲେ?
ମୁଁକହିଲି ରୋଷେଇ ସାତଟାରେ କରୁଥିବେ ଆଉ।
ହଁ ସାତଟାବେଳେ ଧୂପ ଦିପ ଦେଇକି ଅଟା ଚକଡିକି ସନ୍ଧ୍ୟା ଏଇ ଚାରିଟା ପାଞ୍ଚଟା ବେଳକୁ ଥୋଇଦିଏ ଆଉ ଖାଲି ରାତିରେ ଯା ତରକାରୀ ଭଜାକି ସନ୍ତୁଳା ଫନ୍ତୁଳା ଟିକେ କଲେ ଖଥାନ୍ତି ସେତାର ଆଜି ଡିୟୁଟି ଯିବେ।।
ଯୋଉ ଅଟାଟା ଯୋଉ ଦଳିକି ରଖିଦେଲ ମାନେ ହେଟା କଲାବେଳକୁ ଟିକେ ଅଠାଳିଆ ରୁହେନି?
ନା ନରମ ରହିବ।
ମୁଁ ଥରେ ସେମିତି ମୋତେ ସମସ୍ତେ କହିଲେ କଣ ସମସ୍ତେ ଦଳିକି ରଖିଦଉଚନ୍ତି ତା କଲାଯେ ଯେତେଳେ କରିବ ସେତେଳେ ପୁଣି ବାହାର କରି କରୁଚନ୍ତି।
ହଁ ଟିକେ ହଁ ଅଟାକୁ ଦଳିକି ମୁଁ ଜଲଦି ଦଳିଦିଏ କଣ ସନ୍ଧ୍ୟାରେ ଦଳିଲେ ଦଳି ହବନିକି ହେରାତ ଯୋଉଦିନ ଟାଇମ୍ ହେଲା ଆଗୁଆ କରିଦିଏ ନହେଲେ ସଂଧ୍ୟାସାତଟା ବେଳକୁ ଦଳିଦିଏ ଧୂପ ଟିକେ ଦେଇ ଆଡ଼େ କଟାକଟି କଲେ ପୁଣି ବସାଏ କିନ୍ତୁ ନରମ ରହିବ ଯେତେ ଜଲ୍ଦି କଲେ ନରମ ରୁହେ ରୁଟିଟା
ମାନେ ଶୀଘ୍ର କଲେ ନରମ ରହିବ ବେଶ୍ ଠିକ୍ କଥା। ମୁଁ ମତେ କହିଲେ ମୁଁ ଥରେ ଦଳିକି ତାକୁ ରଖିଦେଲି ଆସିଲା ବେଳକୁ ମାନେ ଇଲାସ୍ଟିକି ଭଳିଆ ହେଲା ସେରୁଟିଟା ଯେତେଳେ ସେକିଲିବି ସିଏବି ସେମିତି ଇଲାସ ଟିକି ଭଳିଆ ହେଲା ମୁଁ ଆଉ ସେଇ ଦିନରୁ ଦଳି ମୁଁ ସାଙ୍ଗେ ମାନେ ସାଙ୍ଗେ ସାଙ୍ଗେ ଦଳି ଗୋଳେଇବିତ ସାଙ୍ଗେ ସାଙ୍ଗେ କରିଦେବି ବେଶୀ ସମୟବି ଦଳିବିନି ସେ ରୁ ରୁଟିଟା ମାନେ ସେ ସାଙ୍ଗେ ସାଙ୍ଗେ ଖାଇବ ଯେମିତି ଛିଡିବ ବାସିବି ସେରୁଟି ରଖିଥିବୁ ବାସିବି ସେମିତି ଛିଡ଼ିବ।
ହଁ। ହଉ ତାହେଲେ ରଖୁଚି?
ଅହୋଉ ହୋଉ।